ହାଏ ରଶ୍ମି କଣ କରୁଚନ୍ତି?
କିଛି ନାଇଁ ଏଠି ଅଛି ଆଉ ଆପଣ?
ଏ ମୁଁବସିଚି ବାହାରକୁ ବୁଲିବାକୁ ଆସିଥିଲି ଏଇନା।
ହଁ କୁଆଡ଼େ?
ଏଇ କରଡରରେ ବୁଲୁଚିମ ମାନେ ବାହାରକୁ ନୁହେଁ ହଷ୍ଟେଲ୍ ଭିତରେ ବୁଲୁଛି।
ହୁଁ ହୁଁ ହଷ୍ଟେଲରେ ରହୁଛନ୍ତି ଆପଣ ହୁଁ ହୁଁ। ଛା
କଣ କରୁଚନ୍ତି?
ଏଇ ବାହାରେ ପାଗ ଭଲ ଅଛିନା ତ ବୁଲାବୁଲି ଚାଲିଚି ଟିକେ ତ ଥଣ୍ଡା ଥଣ୍ଡା ପବନ ବାଜୁଚି।
ବ ଆଚ୍ଛା ବର୍ଷା ହେଉଚିକି ଆପଣଙ୍କ ଆଡ଼େ?
ନାଇଁ ଉଠେଇଚି ବହୁତ୍ ଜୋରେ କିନ୍ତୁ ହେଇନି। ଆଉ ଆପଣ କଣ କରୁଚନ୍ତି ମାନେ ପଢ଼ା ପଢି କଥା ପଚାରୁଚି?
ମୋର ଗ୍ରେଜୁଏଶନ୍ ଚାଲିଚି।
ଗ୍ରାଜୁଏସନ୍ କଉ ହୋନୋର୍ସ?
କେମେଷ୍ଟ୍ରୀ।
ଆଚ୍ଛା ବଢ଼ିଆ।
ଆଜ୍ଞା।
ମାନେ କୋଉ ୟର?
ସେକେଣ୍ଡ ୟେର‌।
ଆଚ୍ଛା।
ଆପଣ କଣ କରୁଚନ୍ତି?
ମୁଁ ଏସିବିରେ ଅଛି ମେଡିକାଲ।
କଣ କରୁଛନ୍ତି ଏସିବିରେ?
ଏମ ବି ବି ଏଶ କରୁଛି।
ଆଛା, ଆଉ ଖାଇଛନ୍ତି କଣ?
ଏ ବିରିୟାନୀ ଖାଇଥିଲି।
ଆଚ୍ଛା, ଆଉ କଣ କୁହନ୍ତୁ।
ଆପଣ କଣ ଖାଇଚନ୍ତି?
ମୁଁ ଖାଇଥିଲି ପଖାଳ ଖାଇଥିଲି।
ଆଜ୍ଞା, ଆଉ ଆଜି କିଛି ନଭେଜ ନନଭେଜ୍ ବଗେରା ହେଇନି? ହ୍ୟାଲୋ। ରଶ୍ମି। ତମ ଭଏସ କ୍ରାକ୍ ହଉଛି।
ହ୍ୟାଲୋ, ତମ ଭଏସ କ୍ରାକ ହଉଛି।
ଆଜି ଅନ୍ ଏ ହ୍ୟାଲୋ, ହଁ ଠିକ ଅଛି ଆ ଶୁବିଲା, ଏବେ ଶୁଭିଲା?
ଆଜ୍ଞା ଆଜ୍ଞା, ଶୁଭିଲା।
କୁହନ୍ତୁ ଆପଣଙ୍କର କଣ?
ମୁଁ ବେ ଭେଜ ବିରିୟାନୀ ଖାଇଥିଲି ପା।
ଆଛା ଆଚ୍ଛା, ଆପଣ ଖାଇସାରିଲେଣି ତାହେଲେ ହୁଁ ହୁଁ ଆଉ ଘରେ ସମସ୍ ତେ ଭଲ ଅଛନ୍ତି?
ହଁ ସବୁ ଭଲ ଅଛନ୍ତି, ଆପଣଙ୍କ ଘରେ?
ହଁ ଭଲ ଅଛନ୍ତି, ଆପଣଙ୍କର କିଏ କିଏ ସବୁ ଅଛନ୍ତି?
ମୋର ମୁଁ ବାବା ମାମା। ତାପରେ ଦି ଦାଦା ଦି ଖୁଡି ତାଙ୍କର ପିଲା। ଦେନ୍ ଅ ମୋ ଜେଜେମା ମୋ ଭଉଣୀ, ଆପଣଙ୍କ?
ମୋର ଅଛନ୍ତି ମା ଅଛନ୍ତି, ଦିଦି ଅଛନ୍ତି, ଭାଇ ଅଛନ୍ତି। ଝିଆରି ଅଛନ୍ତି।
ବାବା?
ବାବା ନାହାଁନ୍ତି।
ସରି।
ଡେଥ କରିଯାଇଛନ୍ତି। ଆଉ ଆପଣଙ୍କର ରଜ କେମିତି ସେଲିବ୍ରେସନ୍ କଲେ?
ରଜରେ ଲିଙ୍ଗରାଜ ଯାଇଥିଲୁ ବୁଲି ଆଉ।
ଆଚ୍ଛା, ତାପରେ
ଲିଙ୍ଗରାଜ ଲିଙ୍ଗରାଜ ପରେ ତାପରେ ପୁରୀ ଗଲୁ ସେଇଦିନ ରାତି ରେ। ଫାଷ୍ଟ ରଜରେ ଗଲୁ ଥାର୍ଡ ରଜରେ ସନ୍ଧ୍ୟାବେଳେ ଘରେ ଫେର ପହଞ୍ଚିଲି।
ଆଚ୍ଛା, ଯାଇକି ସେଦିନ ପଳେଇ ଆସିଲେ।
ନାଇଁ ଫାଷ୍ଟ ରଜରେ ଗଲୁ, ଫାଷ୍ଟ ଲିଙ୍ଗରାଜ ଗଲୁ। ସେଟି ବୁଲୁ ଭୁବନେଶ୍ୱର ଟିକେ ବୁଲୁ ଦେନ ସେନ ରାତିରେ ଟ୍ରେନ ଚାଲିଲୁ ପୁରୀ।
ଉଁ ହୁଁ।
ସେନ ରାତିରେ ଦର୍ଶନ କନୁ ତାପନ ସକାଳେ ଆଗେ ଦର୍ଶନ କଲୁ। ଦେନ ବିଚ୍ ବଗେରାରେ ବୁଲ ମାନେ ବହୁତ ଖେଳିଲୁ। ତାପରେ ପୁରୀ ଷ୍ଟ୍ରିଟ୍ ଫୁଡ୍ ପ୍ରାୟତଃ ସବୁ ଯାଙ୍କ ଖିଆ ଖିଆ ହେଇଛି। ଆ ଦେନ ପୁଣି ରୁମ୍ ମାନେ ହୋଟେଲ ଯୋଉଠି ଥିଲୁ ସେଠି ପୁଣି ରାତିରେ ଆଉଥରେ ଦର୍ଶନ କରିବାକୁ ଗଲୁ ତା ପରଦିନ ବାହାରିଲୁ ଘରକୁ ଆଉ।
ହଁ ଆଉ?
ଆପଣଙ୍କର କେମିତି ଗଲା?
ହଁ ସେମିତି ରଜରେ ଗାଁ କୁ ଯାଇଥିଲି।
ଆଜ୍ଞା। ହଁ ବଢ଼ିଆ ନାଇଁ ରଜ ମଉଜ ମାନେ ଉତ୍ସବ ପାଳନ ନାଇଁ ମାନେ ପରମ୍ପରା ସବୁ ଚାଲିଛି। କିନ୍ତୁ ଉତ୍ସବ ନାହିଁ।
ରଜ ପାନ ଖାଇଲୁ ଆଉ ବହୁତ ପ୍ରକାରର ପି ପିଠାପଣା ବି ହେଇଥିଲା ଆପଣଙ୍କର?
ଆମର ପିଠା ହେଇଥିଲା ଆ ପୋଡ ହେଇଥିଲା।
ଆମର ମଣ୍ଡା ପିଠା ହେଇଥିଲା ପୋଡ଼ ପିଠା ହେଇଥିଲା ଚକୁଳି ପିଠା ଆଉ
ଚକୁଳି ବି ହେଇଥିଲା ଆମର।
ଆଉ ପୁର ପିଠା ଆପଣଙ୍କର କିଏ ବନାନ୍ତି ସବୁ ପିଠା?
ମା ମାଆ ସବୁ ବନାନ୍ତି।
ଆଉ ଆଉ ଆପଣଙ୍କର କଣ ଫେବ୍ରେଟ୍ ପ୍ଲେସ୍ କୋଉ ଆଡ଼େ ଯାଆନ୍ତି ଆପଣ?
ଏପର୍ଯ୍ୟନ୍ତ ର ଡ୍ରିମ୍ ପ୍ଲେସ୍ ଅଛି କେଦାର ନାଥ ଯିବା। ଫାଷ୍ଟ୍ ଅଛି କୋରାପୁଟ ଦେନ୍ କେଦାର ନାଥ ଏପର୍ଯ୍ୟନ୍ତ ଯାଇନି ମୁଁ ବଟ୍ ଯିବାର ତ ଅଛି ତିରିଶି ବର୍ଷ ଭିତରେ ଯିବାର ଅଛି ମତେ।
ହୁଁ। ତିରିଶି ବର୍ଷ ଭିତରେ ନାଁ ଦି ହଜାର
ମାନେ ନାଇଁ ମତେ ଯେବେ ଏଜ୍ ଥାଟି ତା ଭିତରେ।
ଆଚ୍ଛା ଆଚ୍ଛା ଏବେ କେତେ ଆପଣଙ୍କୁ?
ମତେ ଅଟ ବାଇଶି।
ଆଚ୍ଛା ଆଚ୍ଛା ହୁଁ ହୁଁ। ଆଉ ଆପଣଙ୍କର ଗଣପର୍ବ କଣ?
ଦଶହରା।
ଦଶହରା କେମିତି କଣ ସେଲିବ୍ରେସନ୍ କରନ୍ତି?
ଦଶହରା ଗାଁ ରେ ମେଢ଼ ବଢିଆ ମେଢ଼ ହୁଏ। ଯେନ୍ତି କଳସ କଳସ ପ୍ରାୟ ବଡା ଆପା ବସାନ୍ତି। ସେଠି ତାର ଦଶହରାରେ ତ ମାଙ୍କର ବହୁତ ବିଧି ନା। ସେ ଟିକେ ଅସୁବିଧା ହେଲେ ମା ରାଗିବେ ପୁଣି ସିଏ ବହୁତ ଯାତ୍ରା ତାକୁ ବହୁତ କେୟାରଫୁଲ କରିବାକୁ ପଡେ।
ଆଚ୍ଛା କେତେ ଦିନ କଣ ପାଳନ କରାହୁଏ?
ଦଶହରାରେ ତ ନର୍ମାଲି ଅ ଯୋଉଦିନ ଷଷ୍ଠୀ ସେଦିନ କଳସ ବୁଡିବ। ଦେନ ସପ୍ତମୀ ଅଷ୍ଟମୀ ନବମୀ ସେ ତିନି ଦିନ ଯାକ ଗାଁ ରେ ଯାତ୍ରା ହୁଏ। ଆଉ ମେଲୋଡି ବଗେରା କିଛି ହୁଏ। ଯୋଉ ନହେଲେ କିଛି ନାଁ କିଛି ପ୍ରୋବ୍ଲେମ୍ ତ ଥାଏ ନ କିଛି ନହେଲେ ପାଲାଟି ହବ। ଦେନ ଦଶମୀରେ ଦଶମୀରେ ପ୍ରୋଗ୍ରାମ୍ ନଥାଏ ଲାଷ୍ଟ୍ କୁ ବଳି ଦିଆହବ ମାଙ୍କୁ।
ବଳି ଦିଆହେବ ମାନେ।
ହିଁ ମାନେ ମାଙ୍କୁ ଶାନ୍ତି କରିବା ପାଇଁ କୁହନ୍ତି ବଳି ଦେବାକୁ ପଡେ। ମାନେ କିଛି ମାନେ ପ୍ରାଣି ଫାଣି ନୁହେଁ ଯୋଉ ଖରଭୁଜ ଯୋଉ ପାଣି କଖାରୁ ଆସେ।
ଆଚ୍ଛା ଆଚ୍ଛା ସ୍ ହଁ ହଁ। ଆଉ ଗୋଟେ କଣ ଲାଷ୍ଟ ଦିନ ଗୋଟେ କଣ ନାଚ ହୁଏ ନା କାଳିଶ ନାଚ ନା କଣ ସେଇଟା ଯୋଉଟା ବଳି ଦିଆ ହୁଏ କାଳିସ ନାଚ ହୁଏ ସେଇଟା।
ହଁ ହଁ ହଁ ହଁ ହଁ ତାକୁ କାଳିସି ଯୋଉ କହନ୍ତି ମୁଁ ଜାଣିନି କିନ୍ତୁ ବଳ ଦେ ଟାଇମରେ ନାଚ ହୁଏ। ଇଏ ଗୋଟେ ଡିଫରେଣ୍ଟ ଅ କଷ୍ଟ୍ୟୁମ ରେ ନାଚିଥିବେ।
ହ ମା ଲାଗନ୍ତି ତାଙ୍କୁ ଯୋଉ ସେ ହିଁ ପାଣି କଖାରୁ ହାଣନ୍ତି।
ହୁଁ।
ନାଇଁ କି।
ଆଜ୍ଞା।
ଆପଣ ବୁଲନ୍ତି ବହୁତ ଦଶହରା ବୋଧେ।
ଦଶଟା ଗାଁ ରେ ରହେ ନା ତ ସେଇ ଗାଁ ରେ ବୁଲେ ଆଉ ଅଲଗା ଆଉଁ ଅଲଗା ଗାଁ ପାଖରେ ମେଡା ହୁଏ ନା। ସବୁ ଲୋକ ଆମର ଗାଁ ରେ।
ଆଚ୍ଛା।
ଉଲ୍ ଲଗିବି। ସେଠି କେମେଣ୍ଟରି କରି ବସେଇଦେବେ ୟାକୁ ବୁଝ ତାକୁୁ ବୁଝ ଆକୁ ଆଣିଆ ଯା ତାକୁ ଆଣିୟା ଯା ଏଇୟା।
ସେଠି କଣ ଯୋଉ ଚାନ୍ଦି ମେଢ ନା ସୁନା ମେଢ ହୁଏ।
ନାଇଁ ନାଇଁ ଗାଁରେ ନର୍ମାଲ ମେଢ଼ ହୁଏ ସୁନା ଚାନ୍ଦି କିଛି ନୁହେଁ। ଯେମିତି ମେଢ ହୁଏ ଠାକୁରଙ୍କର।
ଆଜ୍ଞା। ହୁଁ ହୁଁ ଆଉ କୋଉ କୋଉ ଠାକୁର ହୁଅନ୍ତି ଆପଣଙ୍କର ଗାଁ ରେ?
ଙ୍କ କଣ କହିଲେ।
ଆଉ କୋଉ କୋଉ ଠାକୁର ସବୁ ହୁଅନ୍ତି?
ଅ ଆମ ଯ ନଈ ପାଖରେ ଆସୁଛନ୍ତି ତାରିଣୀମା ତାପରେ ଶିବ ଠାକୁର ଦେନ ହନୁମାନ ଠାକୁର ଦେନ ଅଛନ୍ତି ଅ ଗଣେଶ ଠାକୁର ଦେନ୍ ଶନି ଠାକୁର ଅଛନ୍ତି। ଅଭିିରାମ ବାବାଙ୍କ ମନ୍ଦିର ବି ଅଛି ସାଇବାଙ୍କ ଠାରୁ ମନ୍ଦିର ବି ଅଛି।
ଆଚ୍ଛା ଅଭିରାମଙ୍କର ଅଛନ୍ତି କି ଆପଣଙ୍କର?
ନାଇଁ ମନ୍ଦିର। ସେଇଟି ଅଛିଆମେ ଦେଖିଦ ନୁହନ୍ତି।
ଆମେ ଦେଖିଥାଉ ତାଙ୍କର ହୁଁ ତାଙ୍କର ବେଶୀ ହଉଛି କର୍ମଳାରେ ତାଙ୍କର ବେଶୀ ସେଇଠା ତାଙ୍କ ଜନ୍ମସ୍ଥାନ ନା।
ଆଜ୍ଞା ଏଇ ଆମ ଗାଁ ରେ ବହୁତ ଲୋକ ଯାଆନ୍ତି କରମଳା ବର୍ଷକୁ ତିନି ଥର ଚାରିଥର ଖଣ୍ଡେ ଯାଆନ୍ତି।
ମୁବି ଯାଇଛି। ହଁ ତାପରେ ସେଇ ଛୋଟବେଳେ ଯାଇଥିଲି ଥରେ ହଂସ ଗୋଡ଼େଇଲା ମୋତେ।
ଆଜ୍ଞା।
ହଁ ଆଉ ଏବେ ବି ଯାଇଥିଲି। ସେଇଠି ବହୁତ ଧୁମଧାମ ରେ ତାଙ୍କର ହୁଏ ସେଠି ତାଙ୍କର ଚନ୍ଦନ ପୂର୍ଣ୍ଣମୀ ଟା ବହୁତ ଧୁମଧାମ ରେ କରନ୍ତି।
ଆଜ୍ଞା।
ସେଠି ତାଙ୍କର ଯେହେତୁ ସେଟା ଜନ୍ମସ୍ଥାନ ସେଟା ପ୍ରସ୍ତୁତ ସେଠି ଆଉ।
ଆଜ୍ଞା। ଆଉ ପୁଣି ଆ ଆମ ତୁଠ ଛାଡ଼ି ଅଲଗା ତୁଠ ଠାରେ ଅଛନ୍ତି ଜଗନ୍ନାଥ ଠାକୁର ଅଛନ୍ତି। ଜଗନ୍ନାଥ ସୁଭଦ ବଡ ସେଠି, ଅ ରଥ ବି ଟଣା ହୁଏ ଗାଁରେ।
ରଥ ଟଣା ହୁଏ ଆଛା।
ଆ ବୋହୁତ୍ ବଢିଆ ଲାଗେ ସେତେବେଳେ। ମୋ ସାଙ୍ଗମାନେ ସବୁ ଆସନ୍ତି। ଅଫ୍କୋର୍ସ ଟାଣିବି। ଯୋଉ ବର୍ଷ ଥାଏ ସେ ବର୍ଷ ଟାଣେ। ଯୋଉ ବର୍ଷ ନ ଥାଏ ତ ଭାଗ୍ୟ ରେ ନାହିଁ ଟାଣି ହବନି।
ଆଚ୍ଛା।
ଆପଣ ଟାଣନ୍ତି ରଥ?
ନାଇଁ ମୁଁ ସେଇ କେବେ ଗୋଟେ ଖାଲି ରଥ ଛୁଇଁଥିଲି ଟାଣେନି।
ଗାଁରେ ହୁଏ ନାଇଁ କି?
ଗାଁରେ ନାହିଁ, କଟକରେ ସେ ଦୋଳ ମୁଣ୍ଡେଇ ରେ ଯୋଉଟା ହୁଏ
ଆଜ୍ଞା।
ସେଇଠିକି ନା, ଆଉ ଗାଁରେ ହଁ ଗାଁରେ ଏମିତି ର ରଥ ଟାଣନ୍ତି ଆଉ, ହୁଏ ଯେ ହେଲେ ମୁଁ କେବେ ରଥ ଟାଣିନି ଆଉ। ପୁରୀରେ ତ ଗଲେ ପ୍ରବଳ ଭିଡ ହୁଏ। ସେଠି ତ ଯାଇ ହବନି।
ଆଜ୍ଞା। ଯାାଇ ହବ କିନ୍ତୁ ଦି ଜଣ ଯିବେ ନି ଜି-ଯିବେ ଏକାଠି ଯିବେ।
ହଁ। ଫ୍ୟାମିଲି ଗଲେ ତ ହଜି ହାଜି ଯିବେ। ସେ ଭିଡ଼ରେ କିଏ ଖୋଜିବ କାହାକୁ।
ଥରେ ଯାଇଥିଲି ବାହୁଡାରେ।
ଆଚ୍ଛା।
ମୋ ଫୋନ୍ ହଜିଗଲା।
ହୁଁ ହୁଁ ହ ସେଟୁ?
ର ରଥପଥ ଟା ଆଣିଲି ସବୁ। ମାନେ ମୁଁ ଯାଇଥିଲି ଏକାଟେ ନାଇଁ ମୋ ମାମା ମାମ ମାନଙ୍କ ସହିତ ଯାଇଥିଲି। ମାମୁଁ, ମାଇଁ ମାମା ସବୁ ସମସ୍ତେ ଯାଇ ଥିଲେ।
ଆଚ୍ଛା।
ଯାଇଥିଲି ମୋ ଫୋନ ହଜିଗଲା ଟିକେ ଦୁଃଖ ଲାଗିଲା। ରଥ କନ୍ତୁ ଟାଣିଛି, ରଥ ବଢିଆ ଟଣା ହେଇଛି, ରଥ। ପଶିକି ଟିକେ ହେଲା ଦ-ଦଳାଚକଡା ହେଲା ଗୋଡ ଫୋଡ ଟିକେ ଖଣ୍ଡିଡିଆ ଖାଁଣ୍ଡିଆ ହେଇଯାଇଥିଲା। ଚଳିବ ଓ ତିରିଶ। ଏ ଆଉ। ଆମ ଆଡ଼େ କୋଉ ନଇ ଅଛି ଗାଁରେ?
ବ୍ରାହ୍ମଣୀ।
ଆମର ସେଠି ବ୍ରାହ୍ମଣି ନଇ ଅଛି? ନଈ କୁ ଗାଧେଇ ଯାଆନ୍ତି? ନା ମୁଁ ନଇକି ଯାଏ ନି। ଚଳ ଯାଉ ଥିବେ? ଆଛା ଆଛା। ଆଉ ମାଛ ଧରନ୍ତିି ନଇରେ? ଅପରେ ଯାଉନି ନଇ। ପ୍ରପର ଗାଁଉଲି ନୁହାନ୍ତି କି ଆପଣ?
ନାଇଁ।
ଆ ସେଇଆ, ଆମ ଆଡେ ତ ପୁରା ମୋ ଭଉଣୀ ହାରିକା, ମୁଁ ତ ପଳାଏ ମ ଯେବେଥାଏ ଗାଁରେ। ମାଛ ଧରିବାକୁ ପଳାଏ। ମଜା ଲାଗେ, ମଜା ଲାଗେ ହଁ ନଇ କୁ ଯାଏ। ବିରୁପା ନଇ
ବିରୁପା ବିରୁପା ନଈଟା କୋଉ ପଟରେ ଅଛି ଆପଣଙ୍କର?
ମାହାଙ୍ଗା ବ୍ଲ
ସେପଟେ ଆପଣଙ୍କର ଯୋଉ ବଢି ପାଣି ଆସିଥାଏ ତ ବୋହୁତ ଜୋରରେ ପାଣି ହୁଏ।
ହଁ ପାଣି ତ ବୋହୁତ ହୁଏ, ମାନେ ନଈ ବଢି ଆମ ଗାଁ ରେ ହେଇନି। କେବେ ପାଣି ଲେବୁଲ କୁ ପଳେଇ ଆସେ ପୁରା କହିବାକୁ ଗଲେ ସେ ନାଳବ ଅଛି ନା ତାକୁ କ୍ରସ କରି ସେପଟୁ ଯାଏନା। ହ୍ୟାଲୋ।
ଘାଇ ହୁଏ ନା ବୋହୁତ ବାଲିି ବସ
ଆଜ୍ଞା ଆଜ୍ଞା ଟିକେ ଭଏସ କ୍ରାକ ହୋଉଥିଲା ଆପଣଙ୍କର। ଆଚ୍ଛା ହଉ ମୁଁ ରଖୁଛି।
ଆଜ୍ଞା। କେବେ ଆସନ୍ତୁ ଆମ ଘର ଆଡେ।